ହ୍ୟାଲୋ! ହ୍ୟାଲୋ! ଆଜ୍ଞା ବସିଛି ଆଉ।
ଆ ଖାଇସାଇଲୁନୁ, ଖାଇସାଇଲୁନୁ?
ହୁଁ,
କଣ ଖାଇଲୁ?
ଏଇ ଯଉ ରୁଟି।
ରୁଟି ଖାଇଲି। ଆଉ ସବୁ ଭଲ ନା?
ହଁ,
କଣ କେମିତି ସବୁ ଅଛି କେମିତି?
ହଁ, ସେମିତି ଆଉ।
ବଢିଆ।
ହଁ,
ଆଉ କୁଆଡେ ଯାଇଥିଲୁ ବୁଲିବାକୁ?
ନା କୁଆଡ଼େ ଯାଇନି ଆଉ।
ଆଉ?
ନା,।
ହଉ ଆଉ
ଆଉ କଣ?
ଆଉ ସବୁ ଭଲ?
ହଁ,। ତଲିଆ।
ଓହୋ!
ହଁ, ହଁ,। ହଁ,। ଆଉ
ଆଉ।
ସେ କୋଉଠି ଅଛି କୋଉଠି?
ମୁଁ ଅଛି ଟିକେ ବାହାରେ।
ହେଲା ଟ୍ରେଡ ହେଁ ହ୍ୟାଲୋ! ହ୍ୟାଲୋ! କୋଉଠି ଅଛୁ?
ଆଛା।
କୋଉଠି ଅଛୁ।
ଆଛି ଟିକେ ବାହାରେ ବାହାରେ।
ଆଁ।
ବାହାରେ ଅଛି।
ପ ତାାଦ ବାହାରେ କଣ ପାଇଁ ଅଛୁ।
ହଁ।
ଘରେ ରହୁନୁ।
ଆ ଯିବା ଯିବା ଆଉ।
କୁଆଡେ
କୁଆଡ଼େ ଯିବା ଚାଲୁନୁ କୁଆଡେ ବୁଲିବାକୁ ଯିବା।
ଆସୁନୁ ଜିଆ କାଶ୍ମୀର ଜିଆ ଆସୁନୁ। ସାଇକେଲରେ ଯିବା।
ହଁ।
ଆଁ।
ହଁ ସାଇକେଲରେ ପଳେଇଆ ହଁ। ମୁଁ ଚଲେଇବ ମୁଁ ଅଧାବାଟେ ମୁଁ ଅଧା ବାଟେ ଚଲେଇବୁ ତୁ ଅଧା ବାଟେ ଚଲେଇବୁ।
ହଁ କାଶ୍ମୀର କେତେବାଟ ହେଲା।
କେତେ ଅଳ୍ପବାଟ ଆଉ।
ଇ ଏ ତ ବପ କରେନ୍ତି
ହଁ ଭାରପେଶ
ଓହୋ ବାରି ପଛପଟେ ନା ପଛପଟେ।
ହଁ ଏଇଠୁ ଦେଖ
ସେ ଯୋଉ ସେ ଯୋଉ ପାହାଡ ଗୁଡା ଅଛି ତ ସେ ବରଫ ପାହାଡ ସେଇଟା କାଶ୍ମୀର ତ।
ହଁ ହଁ।
ଓହୋ ତାହେଲେ ଏଠିକି।
ହଁ, ଏଇଠି ପାଖରେ।
ତୋ ଛାତକୁ ନାଗିକି ଯୋଉ ବରଫ ପାହାଡ ଗୁରା ଓହଳିଚି
ହଁ ହଁ।
ଏହେ, ଏଇଠି ପାଖରେ, ମୁଁ ଶଳା ଜାଣିନି, କାଶ୍ମୀର କୋଉଠି?
ଆଉ, ଛି।
କାଶ୍ମୀର ଏଇଠି ମୁଁ ଜାଣିନି, ଆଉ ତାହାଲେ ଏଇଠୁ ଅଳ୍ପ ବାଟ କୁଆଡେ ଯିବା? ଚାଲ ଗୋଟେ ଦୂର ବାଟ ଯିଆ।
ଦୂର ବାଟ ଆଉ କଉଠିକି ଯିବା?
ଦୂର ଜାଗା ଗୋଟେ ଚାଲୁନ ଗୋଟେ ଯିବା, ବୁଲି ବୁଲି ବୁଲିକି ଆସିବା। ଆ ଆଣ୍ଡାମାନ ନିକୋବର ଦୀପ ପୁଞ୍ଜ ଯିବା।
ନାଇଁ ହେଲା ପାକିସ୍ତାନ, ପାକିସ୍ତାନ।
ପାକିସ୍ତାନ କାଇଁଯିବା?
ପାକିସ୍ତାନ କେତେ ଅଳ୍ପ ବାଟ, କେତେ ବାର କିଲୋମିଟର ନା ଚଉଦ କିଲୋମିଟର?
ଆସିବୁ ନାଇଁ?
ମୁଁ କହିଲି ପାକିସ୍ତାନ ଯିବା।
କାଇଁ ପାକିସ୍ତାନ ଯିବା? କଣ କାମ?
ଆଉ କୋଉଠିକି ଯିବା, ଆଉ କୋଉଠିକି ଯିବା?
ଯିବା ଗୋଟେ ଭଲ, ଭଲ ଜାଗା।
କୋଉଠି କହୁନୁ?
ମାନେ ପୁରା ସାଂଘାତିକ।
କୋଉଠିକି ଜାଗା ନାଁ କହ?
ଅତି ସୁନ୍ଦରତମ ଜାଗାକୁ ଗୋଟେ ଯିବା। ସେ ଜାଗାର ନାଁ ହଉଚି ପୋଲ୍ହ ତଳକୁ
କୋଉଠିକି?
ପୋଲ୍ହ ତଳକୁ।
ହଉ ହଉ ଆଇ।
ଯିଆକି?
ଆସନୁ।
ନା ଏଇ ଖିଣା ଯିବାନି, ପଛରେ ଯିବା, ଚାରିଟା ବେଳକୁ, ଚାରିଟରେ ଯିବା।
ଚାରିଟା ଓଳି
ହୁଁ। ଯିବା କୋଉଥିରେ? ଯିବା ଚାଲି ଚାଲିକି ଆଉ।
ଟିଉସନ ଫିଉସନ କରି
ଯିବୁନୁ? ନା।
ଆଁ
ନା।
ଆଉ
ଆଉ ଆଉ
ହାଲୋ।
ହଁ।
ଆଉ କଣ କହୁଛି?
ଆଉ କଣ କହୁଛି ଆଉ?
ଆଉ କଣ କହୁଛି? ଚିଲ୍ ଗୋଟେ କୋଶ୍ଚେନ ପଚାରୁଛି କହନି ଦେଖିଆ?
ଆସିବ ନାହିଁ।
ଗୋଟେ କୋଶ୍ଚେନଟେ ପଚାରୁଛି କହନି?
କହୁନୁ।
ଚିଲିକା ହ୍ରଦର ରହସ୍ୟ କଣ କହନି?
ଚିଲକା ହ୍ରଦର ରହସ୍ୟ କଣ କ? ଅଛି ପାଣି ଅଛି ଗଭୀର। ଯୋଉ ପକ୍ଷୀମାନେ ଅଛନ୍ତି ଏଇଆ ଆଉ। ରହସ୍ୟ କଣ ତିଲିକା ଆଉ ସେ ଯୋଉ କଣ ସେଟା ତ? ଚିଲିକା ଡ୍ୟାମ ନା କଣ ସେଟା? ହଦ ହ୍ରଦ, ଚିଲିିକା ହ୍ରଦ ଭିତରେ ଗଲେ ଗୋଟେ ମନ୍ଦିର। ଚି କାଳିଯାଇ ମନ୍ଦିର, ଆଉ ସେ କାଳିଯାଇ ମନ୍ଦିରକୁ ସବୁ ଯାଆନ୍ତି ଚିଲିକାର ପୁରା ବ୍ଲୁ ବ୍ଲୁ। ପାଣି ପୁରା ନୀଳ ରଙ୍ଗର। ଆଉ ସେଠି ଅନେକ ପକ୍ଷୀମାନେ ଆସନ୍ତି। ବୁଲନ୍ତି। ଆଉ ବହୁତ ଅଲଗା ଦେଶରୁ ପକ୍ଷୀମାନେ ଆସିକି ବୁଲନ୍ତି। ଆମେ ବି ବୁଲୁ, ଦିଆ
ହଁ ଯିବା।
ଚାଲ ଚଲିକା ଯିବା।
ପଳେଇବା। ଆଉ ଦେଖିଆ କହନି ଯୋଉ ଚିଲିକା ଗୋଟେ ବିଷୟ ନଥିଲା?
ଚିଲିକା।
ଚିଲିକାରୁ ଗୋଟେ ବିଷୟ ନାହିଁ ବହିରେ।
ଚିଲିକାର ସାଆନ୍ତନ ଦୃଶ୍ୟ।
ହଁ
ଆଉ ଗୋଟେ ନଥିଲା ଚିଲିକାରେ ଚନ୍ଦ୍ରଭାଗା?
ଜାଣିିନି ତା ପଡିଚ ବୋଧେ?
ହଁ
ଆଁ
ହଁ
ଆ ଆଉ କଣ ଥିଲା? କହୁନ?
ଆ ଚିଲିକାରେ କେତେ ପ୍ରକାରର କନି ପକ୍ଷୀ ଦେଖାଯାଆନ୍ତି?
ଚିଲିକାରେ କେ କେତେପ୍ରକାର ପକ୍ଷୀ ଦେଖାଯାଆନ୍ତି ତାପରେ ଟିକେ କହୁନ ମୁଁ ମନେନାହିଁ।
କେତେ ଶହେ ଷାଠିଏ ପ୍ରକାରର।
ଓହୋ।
ଆଉ କଣ? ଗୋଟେ ପକ୍ଷୀର ନାଁ
ହୁଁ।
ଆ ପକ୍ଷୀର ନାଁ କଣ?
ସ କି କି ପକ୍ଷୀ ଆସୁଛନ୍ତି।
ସେ ସବୁ ବିଦେଶରୁ ଆସନ୍ତିବା
କୋଉଠୁ ଆସନ୍ତି ଦେଶ ବିଦେଶ?
ରାଜ୍ୟ ରାଜ୍ୟ ଆଉ ବ୍ଲକ ବ୍ଲକରୁ ଯାଆନ୍ତି।
ନା ନା ତାଙ୍କର ସବୁ ବାହାର ଏରିଆ।
କୋଉଠୁ ଆସନ୍ତି?
ସେ ଆସନ୍ତି ଇରାନ ଇରାନରୁ।
ଆରେ ବାବା ଇରାନ୍ ଆଫ୍ରିକା।
ହଁ ଆମେରିକା। ଆଉ ଦେଖିବାନେ ଭିତରକନିକା ବିଷୟ।
ସେ ବଡ ବଡ ଟ୍ରଙ୍କ ଦେଖିବୁ ଫଟୋ ଉଠେଇବୁ ରେଟ ପଠେଇବୁ?
ଭି ଭିତରକନିକା ବିଷୟ।
ଭିତରକନିକା।
ହୁଁ।
କେବେ ଆନେ କଣ?
ଧଳା କୁମ୍ଭୀର ଦେଖାଯାଆନ୍ତି। ଆଉ ହେଲା କି କଣ? କଇଁଛ ଆସନ୍ତି ସବୁ। ସେଇଠି ଅଣ୍ଡା ଦିଅନ୍ତି ଅଲିଭ୍ କଇଁଛ। ଆଉ ଆଉ ସେଠି କି ବଣ ଅଛି କହିଲୁ ଦେଖିଆ?
କି ବଣ? ସେଠି ଅଛି ଚନ୍ଦନ କାଠର ବଣ। ଆଉ
ଚନ୍ଦନ ଗଛ। ଆଉ କଣ ଅଛି? ତା ନ
ହଁ ହେନ୍ତାଳ ଗଛ।
ହେନ୍ତାଳ ଗଛ ସୁନ୍ଦରୀ ଗଛ ଅଛି।
ହ ହଁ ସୁନ୍ଦରୀ ସତୁରା
ଓହୋ। ଗଲାମ।
ହଁ ରାମ ଲକ୍ଷ୍ମଣ।
ହଁ।
ଆଉ ଗୋପି ଦେଲା।
ଦୁଃଖ ତ ନା ଆ ଜାଣିଛୁ କଣ?
କା କା ନା କହୁନୁ।
ତମରି ନା ସବୁ ଆସିବମି ଆ ହସ ମାଡିବ।
କିଏ କିଏ ପପୁଳି ଭାଇ।
କାଙ୍କ
ହୁଁ।
ଫକିରା।
ପକିରେ ହଁ। ସେନାପତି।
ୟେସ
ଆଉ।
ଆଉ କୋଉ
ହୋଉ।
ହେଲୋ।
ହଁ।
ଆଶିବ ଯିବା ଆମ ଘରକୁ ଆ ଆ।
ଯିବା।
ହଁ।
ଏବେ।
ତ ଯିବୁ
ଗୋଟେ କାମ ଅଛିପା ସେ ଦୋକାନରେ।
ଓହୋ।
ଓହୋ।
ସେ କାଲି ଯୋଉ
ଉଁ।
କାଲି ଯାଇଥିଲେ ଯାଇଥିଲୁ।
ହଁ ହଁ।
ସେଟା ହେଲାନି।
କାଲି ତାକୁ ତାକୁ ପଚାରିଲୁନ ସେ କଣ କହୁଛି।
ନା ମୁଁ ଯାଇନି ତା ପାଖକୁ ଏଟିମ୍ ନେଇକି।
ଓହୋ ତୁ ଫୋନ କର
ଏବେ ଯିବି ତ ତା ଘର ପାଖରେ ଦେଖେଇବି ଯଦି ତା ପାଖରେ ଥିବ ନେଇ ଆସିବି ଆଉ। ତା ପାଖକୁ ଯିବି ଯଦି ତା ପାଖରେ ଥିବ ତାହେଲେ ନେଇ ଆସିବି ଆଉ।
କହିବି ତମ ଏଇଟା ନେଇଯାଅ ଆଉ ମୁଁ ଏଇଟାକୁ ଦେଇଦିଅ ମତେ।
ମୁଁ କହିବି ତାକୁ।
ଥିବ।
ହଁ।
ନାଁ ତୁ କାହିଁ କହିବୁ। ତୁ କାହିଁ କହିବୁ। ଦେଖିବା ନହେଲେ ଯିବା ଯଦି ହବ ଚାରିଟା ବେଳକୁ।
ସେ ନଥିବ ବୋଧେ। ତୁ ତୁ ତା ଦୋକାନ ପଟେ ପଳେଇ ଆସିବୁ।
ହଁ।
ଦେଖିଆ ଯଦି ଆଜି, ହଁ ହଁ ହଁ ହବ ହବ। ଆଜି ଆଜି ଆ ଯେତେବେଳ ଯିବୁ ସେଇପଟେ ପଳେଇବୁ ତା ଦୋକାନ ପଟେ କହିଦେଇ ଆସିବୁ ହେଲା।
ହଁ ହଁ।
ହଁ ସେଇଆ କରିବୁ। ଦୋକାନ ପଟେ ପଳେଇବୁ। ହଁ ହାଟ।
ସେ ଏକାଟିଆ ରହୁଚି। ହଁ।
ତା ଭାଇ ବି ରହୁଚି, ସିଏ ବି ରହୁଚି। ହାଟ ହାଟରେ ପରିବା ହାଟ।
ପରିବା ।
ଆଉ
ଆଉ
ଆଉ କଣ କହୁଚୁ? ହଁ ଖାଇକି ବସିଚି ଆଉ। ଯିବି ଗୋଟେ କାମରେ।
ଯିବି ଗୋଟେ କାମରେ।
ଶୁବିଲା?
ଶୁବିଲା?
ହଁ, ଚାରଟା ବେଳକୁ ଯିବା। ଆଁ ଚାରିଟା ବେଳୁ ଦିଆ ସେ ଯୋଉ କୋଉଠିକୁ କହୁଥିଲୁ
କୋଉଠିକି?